ହେ୍ୟାଲ ହୁଁ କଣ କରୁଛ? ନାଇଁ କିଛି ନାଇଁ ତମେ?
ଏ ଆମେ ବି କଣ କରିବୁ, କିଛି ନାଇଁ ବସିଛୁ। ବସିଛି, ବର୍ଷା ଅସ୍ତ ବାହାରେ ଆଉ। ନାଇଁ ବାହାରେ ବସିଛି, ଆଉ କଣ ଖବର ତମର ସବୁ ଭଲ, ଘରେ ସବୁ ଭଲ?
ହଁ ଭଲ ତମର?
ହାଁ ଆମର ବି ସବୁ ଭଲ।
ହୁଁ ହୁଁ ଏବେ ଉଠିଲ ନା କଣ ସୋଇକି?
ହଁ
ହୁଁ ହଁ ହ୍ୟାଲୋ
ହଁ ଏବେ ଉଠିଲିକି, ହଁ।
ହାଲୋ।
ହ୍ୟାଲୋ। ହ୍ୟାଲୋ।
ହୁଁ ହ।
ଏବେ ସୋଇକି ଉଠିଲିକ କହୁଛି।
ଏବେ ସୁଇକି ଉଠ ହଁ ପରା।
ତମେ କେତେବେଳେ ଉଠିଲ?
ମୁଁ ଉଠିଲିଣି କେତେବେଳୁ।
ଟିକେ ରହିଲ।
ଚାରଟା ହେଇଥିଲା। ତମେ ସିନା ଲେଟ୍ ରେ ଶୋଉଛ ଲେଟ ରେ ଉଠୁଛ। ହଁ ମତେ ତ ସବୁ ଲେଟ୍ ସଆଡ଼େ କୁହ ନାହିଁ। ହ୍ୟାଲୋ ଆ ହ୍ୟାଲୋ ହଲୋ ହଲୋ। କୁଆଡ଼େ ପଳେଇଥିଲ? କୁଆଡେ ପଳେଇଥିଲ, ହଁ ଟିକେ ଗଟେ କାମ ଥିଲା ତ ଓହୋ କଣ ଘର ଝାଡୁ ଫାଡୁ କରୁଛ ନା କଣ ଏବେ
ନାଇଁ ଏଠୁ ଟିକେ ଘରେ କାମ ଥିଲା ତ ତ କରୁଛି ଆଉ
କୋଉ ହଁ ହୁଁ। ଆଉ ଟିକେ ରୋଷେଇ ହବ ନାଇଁ କି ତମର ନାଇଁ ନାଇଁ ତମର ତ ଆଠଟାରେ କରୁଛ ନାଇଁ କି ରୁଟି ନାଇଁକି? ରୁଟି ତରକାରୀ ହୁଁ। ହୁଁ।
ତମେ?
ବଢ଼ିଆ ଆଉ ତମ ଘର ଲୋକ ଆଇିଲେଣି ନା ନାଇଁ? କି ଜଣେ ଏକା ଅଛ। ଉଁ ହୁଁ ବିଜାର ହଉନ ଜଣେ ଏକା? ଘରେ ଅଛ, ତମକୁ କଣ ଖାଇବା ପାଇଁ ଭଲ ଲାଗେ? ମୋତେ ଆଇସ୍କ୍ରିମ୍ ଭଲ ଲାଗେ। ହୁଁ, ଆଇସ୍କ୍ରିମ୍।
ଆରେ ଆଇ
ଆରେ ଆଇଁଷ ଫାଇଁସ କିଛି ଭଲ ଲାଗେନି? ହୁଁ।
ଆଇଁଷ ଭିତରେ ତମକୁ କିଛି ଭଲ ଲାଗେନି କି?
ହଁ ଚିକେନ ଟିକେ ଭଲ ଲାଗେ ଆଉ କିଛି ନାହିଁ।
ଆଉ।
ଆଉ ସେମିତି କିଛି ନାହିଁ।
ହୁଁ ଆଉ କିଛି ଭଲ ଲାଗେନି।
ନାଇଁ।
କାହିଁକି?
ତମକୁ?
ହୁଁ।
ତମକୁ କହିଲି? କଣ ଭଲ ଲାଗୁଛି, ମତେ ବି ମତେ ଟିକେ ଭଲ ଲାଗେ ମତେ ମତେ ବି ଭଲ ଲାଗେ ମ କି କରିବା ପାଇଁ
ଆଉ ତମେ?
ହେଲ।
ତମେ?
ତମେ, କଣ ତମେ?
ତମକୁ କଣ ଖାଇଁସ ଖାଇବାକୁ ଭଲ ଲାଗେନି କି କହୁଛି?
ହଁ ମ ଖାଲି ଟିକେ ଚିକେନ ଟିକେ ଖାଉଛି ଆଉ
ହୁଁ।
ହୁଁ। ଚିକେନ ଟିକେ ବେଶୀ ଭଲ ଲାଗେ କଇଲି।
ଅ ହ।
ହାଲୋ। ମଟନ ବି ତ ଖାଉଛ ନାଇଁ କି?
କଣ କହିଲ?
କଣ କହିଲ, ମଟନ ବି ଖାଉଥିବ ତାହେଲେ କହିଲି।
ହଁ ସେମିତି ଆଉ
ହୁଁ। ହେଲୋ। ହାଲୋ। ମଟନ ବି ଖାଉଥିବ ତାହେଲେ କହିଲି। ଜାଣିନ୍ତି ବାହାରେ ବର୍ଷା ହଉଛି। ନାଇଁ ଯା। କଣ କରିବା କରୁ। ହାଲୋ। ଆମର ତ ଆଜି ଭାତ, ଡାଲି, ଆଳୁଭଜା ହେଇଥିଲା। ଆମେ ଖାଇକି ଆରାମସେ ଶୋଇଲୁ ଆଉ କଣ ଆଉ ଆଜି ମା ରୋଷେଇ କରିଥିଲେ। ହଁ। ହଁ ହେଲୋ। ହେଲା ଜାଣିଛ ଆମ ପଟେ ରଜ ନାଇକି ବହୁତ ବଢିଆ ସେ ପାଳୁଛନ୍ତି ତମ ପଟେ କଣ? ସବୁ ଝିଅ ମାନେ ବହୁତ ସାରା ସଜ ହେଇକି ଦୋଳି ଖେଳନ୍ତି। ପିଠାପଣା ଖାଆନ୍ତି ଲୁଡୁ କବାଡି ଖେଳନ୍ତି ଦୋଳି ଦୋଳି ଦି ପ୍ରକାରର ବନାହେଇଥାଏ ଗୋଟେ ଗୋଟେ କାଠ ଦୋଳି ଆଉ ଗୋଟେ ଦୌଡ଼ି ଦୌଡ଼ି ବଢିଆ ଲାଗେ ଦୋଳି ଦୋଳି ଝୁଲିବାକୁ ତାପରେ ମାନେ ସେଦିନ ସେମାନେ ବହୁତ ସାରା ରେଡ଼ି ହୋଇକି ପୁରା ରହିଥାନ୍ତି ତାପରେ ତାପରେ ସେଦିନ ସେଦିନ ଝିଅମାନେ କିଛି କାମ କରିନଥାନ୍ତି ଖାଲି ବୋଲି। ଖାଲି ବୁଲିଥାନ୍ତି। ମଜାମସ୍ତି କରିଥାନ୍ତି। ଆଉ କଣ ତାପରେ ସେମାନେ ତାପରେ ସେମାନେ ସେଦିନ ଖାଲି ପାଦରେ ବୁଲି ବୁଲନ୍ତି। ତାପରେ ବହୁତ ସାରା ପାଦରେ ଅଳତା ପାଉଁଞ୍ଜି ହାତରେ ଚୁଡ଼ି ମେହେନ୍ଦି ଏଇ ସବୁ ଲଗେଇକି ପୁରା ସଜ ହେଇକି କାନରେ ଝୁମ୍କା ହ ଦେଖ ବେକରେ ହାର ଶାଢ଼ୀ ବା ନୂଆ ଡ୍ରେସ୍ କି ଯୋଉଟା ପିନ୍ଧି ପାରିଲା। ପୁରା ପୁରା ସଜ ହେଇକି ପୁରା ସମସ୍ତେ ବୁଲନ୍ତି ସେଦିନ ଯଉ ଝିଅକୁ ବି ତମେ ଦେଖିବ ସେମାନେ ବହୁତ ସାରା ସଜ ହେଇକି ବୁଲୁଥିବେ ତାପରେ ସେମାନେ ସଜ ହେଇକି ବଡ ସେମାନେ ସଜେଇ ଘରର ବଡ ଲୋକ କୁ ଇୟେ ତାଙ୍କଠୁ ଯିଏ ବଡ ସେମାନଙ୍କୁ ସମସ୍ତ ସେମାନେ ସମସ୍ତଙ୍କୁ ମୁଣ୍ଡିଆ ମାରନ୍ତି ତାପରେ ପିଠା ଖାଆନ୍ତି ଲୁଡୁ ଖେଳନ୍ତି କବାଡ଼ି ଖେଳନ୍ତି। ସବୁ କରନ୍ତି ତାପରେ ତିନି ଦିନ ଯାଏ ସେମତି ହିଁ ସମସ୍ତେ ସେଲିବ୍ରେଟ କରନ୍ତି ଫାଷ୍ଟ ଦିନ ଖାଲି ଟିକେ ଚିକେନ ଭୋଜି ଫୋଜି ଏମତି ସେମତି କରନ୍ତି। ସେତିକି ତ ଆଉ ତାପରେ ଥାର୍ ତାପରେ ସେକେଣ୍ଡ ସେକେଣ୍ଡ ଦିନଟା ତ ଏ କଣ ସଂକ୍ରାନ୍ତି ପଡିଯାଏ ସେଦିନ ଆଉ ଆଇଁଷ ନାଇଁ କି ତା ପରଦିନ ବି ଆଇଁଷ ନାହିଁ। ସେଥିପାଇଁ ଫାଷ୍ଟ ଦିନ ହିଁ ଆଇଁଷ କରୁଛନ୍ତି ତା ପରଦିନ ଖାଲି ପି ପିଠା ପଣା ହିଁ ପଳଉଛି।
କେତେ ବଢିଆରେ ଯାହା ହଉ ଏମତି ପାଳନ କରିବା ପାଇଁ ବି ବଢିଆ ଲାଗୁଥିବ ନା ମୁଁ ତ ପାଳନ କରିପାରେନି କେବେ କେବେ ଗୋଟେ ମୋ ବାବା କେ ଏମିତି ବି ମୁଁ ପାଳନ କରାଯାଏ କିନ୍ତୁ ଆମ ଗାଁରେ ନା
ଗାଁରେ ନା
ବଢ଼ୀଆରେ ପାଳନ କରୁ ମାନେ ସେତେବେଳେ ଆମ ଗାଁ ପୂଜା ଯେତେବେଳେ ହୁଏ ସବୁ ଗାଁର ଯେତେବେଳେ ମାନେ ଯିଏ ଯିଏ ସବୁ ବାହାରେ ରହୁଛନ୍ତି ସେମାନେ ସବୁ ଗାଁକୁ ପଳେଇ ଆସିଥାନ୍ତି ତାପରେ ଗାଁକୁ ପଳେଇ ଆସିକି ସେ ଯଉ ଗାଁ ପୂଜା ପାଇଁ ସବୁ ଆୟୋଜନ କରିଥାନ୍ତି ତାପରେ ଆମ ଗାଁରେ ଯ ହୁଏ ସେଥିପାଇଁ ଗୋଟେ ମାନେ ଦି ମାସ ପୂର୍ବରୁ ଦି ମାସ ପୂର୍ବରୁ ହିଁ ଆମର ସବୁ ମାନେ ସେମାନେ ଆରମ୍ଭ କରିଦେଇଥାନ୍ତି ଆୟୋଜନରେ ଲାଗିଥାନ୍ତି ତାପରେ ଯେତେବେଳେ ପାଖେଇ ଆସେ ସେତେବେଳେ ତ ଲୋକମାନେ ମାନେ ମାନେ ଯୋଉ ଯୋଉ ଦିନ ଆମର ଯଞ ହୁଏ ସେଦିନ ମାନେ ଏତେ ସୁନ୍ଦର ଦେଖାଯାଉଥିବ ଲୋକମାନେ ମାନେ ସେଦିନ ଗୋଟେ ସବୁଆଡେ ଆମର ପୁରା ଗୋଟେ ଅଲଗା କଲର ହଳଦିଆ ହଳଦିଆ କଲର ଏମିତି ସବୁ ଦେଖାଯାଉଥାଏ। କାହିଁକି ନା ଆମର ଉଚ୍ଚା ମାନେ ଆମର ହଳଦିଆ କଲର ପିନ୍ଧନ୍ତି ତ ସେଦିନ ଗୋଟେ ମାନେ ଏତେ ସୁନ୍ଦର ହଁ ମାନେ କଳସୀ ନେଇଯିବେ ମାନେ କେତେ ସୁନ୍ଦର ଦେଖାଯାଉଥିବ ସେଦିନ ତାପରେ ଆମର ଗାଁ ଟା ସାରା ସଜେଇଥିବେ ଗାଁଟା ସାରା ସଜାଇଥିବେ ତାପରେ ପୁଣି ସବୁ ମା ଝିଅ ଭଉଣୀ ମାନେ ସମସ୍ତଙ୍କୁ ନିମନ୍ତ୍ରଣ ଦିଆଯାଇଥିବ। ଜୋ ଯଜ୍ଞ ପଢିବା ପାଇଁ ତାପରେ ସେଦିନ ସେମାନେ ଯଜ୍ଞ କୁ ଆଇ ଯଜ୍ଞ କୁ ଆସିବେ ମାନେ ଏମତି ଯେମିତି ଆମେ ଘରେ ବି କଲେ ଗୋଟେ ମାନେ ଯଜ୍ଞ ପାଇଁ ଆମେ ଯଜ୍ଞ ହଉ କି କଣ ହଉ କି ଆମେ କିଛି ପୂଜା କଲୁ ବାହାଘର ଯାହା ହେଲେ ବି ଆମେ ଆମର ସମ୍ପର୍କୀୟ ଲୋକମାନଙ୍କୁ ସବୁ ମାନେ ଇଏ ଦଉନା ନିମନ୍ତ୍ରଣ ପତ୍ର, ସେମିତି ଆମ ଗାଁତରଫ ରୁ ସବୁ ଗାଁକୁ ନହେଲେ ଆମର ସବୁ ଗାଁ ରୁ ଯେତିକି ଝିଅ, ଭଉଣୀ ଯାଇଛନ୍ତି କି ଯେତେ ଝିଅ, ଭଉଣୀ ଆସିଛନ୍ତି ସମସ୍ତଙ୍କୁ ଆମର ସେ ନିମନ୍ତ୍ରଣ ପତ୍ର ଦିଆଯାଏ ସେଦିନ ଏମିତି ସେମିତି ମାନେ ସବୁ ସେଇଠି ଲେଖି ଥାଏ। କେବେ କଣ କେବେ ଅ କେବେ ଯଜ୍ଞ ଅଛି କୋଉ କୋଉ ଗାଁ ର ଅଛନ୍ତି ମାନେ ସେ ତାକୁ ସବୁ ଲେଖି କରା ଯାଇଥାଏ। ତାପରେ ସେମାନେ ସେଇଟାକୁ ଦେଖିକି ଆସିଥାନ୍ତି ସେଦିନ, ସମସ୍ତେ ସେଥି ପାଇଁ ମିଶି କି କଳସୀ ବୁହିଇବା ସହିତ ଗୋଟେ ଜାଗାରେ ମାନେ ସେଟା କଣ ପ୍ରସାଦ ଖାଆନ୍ତି, ସେଟାକୁ ତ ଆମେ କହିପାରିବୁନି ଭୋଜି ବୋଲି ଯେତେବେଳେ ଆମେ ପୂଜା କାମଟା କରନ୍ତି ସେଟା କୁହାଯାଏ ପ୍ରସାଦ ବୋଲି କୁହାଯିବ ସେଟା। ସେ ପ୍ରସାଦ ଖିଆଯାଏ। ମାନେ ସମସ୍ତେ ମିଶିକି କାହା ଘରେ ଆଉ ରୋଷେଇ ହେଇନଥାଏ ସେ ଟାଇମ୍ ରେ, ସମସ୍ତଙ୍କର ଘରେ ମାନେ ସମସ୍ତଙ୍କ ଘରେ ଲୋକ ସବୁ ସେଠି ହିଁ ଖାଆନ୍ତି ପ୍ରସାଦ ଖାଆନ୍ତି ରାତିରେ, ଦିନେରେ ତାପରେ ଆମର ଜଳଖିଆର ବି ବନ୍ଦ ବ୍ୟସ୍ତ ସ୍ତ ହୋଇଥାଏ, ମାନେ ସବୁ ଆମ ଗାଁରେ କରାହୁଏ।
ହୁଁ।
ପ୍ରୟୋଜନ ମତଲବ, ମାନେ ସବୁ ମାନେ ସବୁ ପ୍ରକାରର ଯେମତି କାହାକୁ ବି ଅସୁବଧା ହବ ବନି। ସେଇ ଦିନ ଟା ବି ଆମର ମାନେ ତିନି ଦିନି ପାଳନ କରାଯାଏ, ତିନି ଦିନି ପୁରା ଧୁମଧାମ୍ ରେ ପୁରା ଆମେ ଇଏ କରୁ। ତାପରେ ପଢି ହୁଏ, ଯାତ୍ରା ହୁଏ ବହୁତ ଆଡେ ବହୁତ ଲୋକ ଆସନ୍ତି ଆମ ଗାଁକୁ ଦେଖିବାକୁ। ତାପରେ ଆମ ଗାଁ ର ସାଜସଜ୍ଜା ବହୁତ ସୁନ୍ଦରରେ କରାଯାଇଥାଏ, ମାନେ ଗାଁ ସେ ଉମ ଗେଟ୍ ଠୁ ଆରମ୍ଭ କରି ସେଇଠୁ ଯଜ୍ଞ ଜାଗା ପର୍ଯ୍ୟନ୍ତ ସେ ଯଜ୍ଞ ପୀଠ ଟା ସେଇଟା ବି ବହୁତ ସୁନ୍ଦର ସଜା ହେଇ ନ୍ଦର ଥାଏ। ମାନେ ଏତେ ସୁନ୍ଦର ସଜା ହେଇଥାଏ ଯେ ତମେ ମାନେ ଦେଖି ତ ଦେଖିକହି ରହି ଯିବ ସେଇଟା, ତାପରେ ହୁଁ ଆହୁରି ହୁଁ ତାପରେ ଆହୁରି କଣ ଏଇଟା
କାଲି କଇବ ଆଉରି।
ହଉ।